ହ୍ୟାଲୋ ହୁଁ, କଣ କରୁଛୁ?
ହଁ ଆକ୍ଚୁଆଲି ଏଇ ଟିକି ବ୍ୟସ ସ୍ତ ରହିଯାଇଚି କାମରଳରେ ତମକୁ କୁହ ତମେ କହୁ ମୁଁ ଶୁଣୁଛି। କୁହ।
ନାଇଁ ସିଏ ଆ ଏମତି କ୍ୟାରମ ଖେଳୁଥିଲୁ ମୁଁ କହୁଛି ଆମେ ଏମତି କ୍ୟାରମ ଖେଳୁଥିଲୁ ହେଲା ଆମେ କ୍ୟାରମ କ କହିଥିଲୁ ସେ ଗୋଟେ ଝିଅ ଟା ଗୋଟେ ଅଛି ତା ନାଁ ଅଛି ମୋହିନୀ।
ମମି ମୁଁ ଗୋଟେ ଭଜା ପିସ୍ ଖାଇକି ମତେ ଦବୁ ଗୋଟେ। ଦେଇ ଦେଇ ହୁଁ,
ହେଲା ସେ ତ ଏମତି ମତେ ମେସେଜ୍ କଲା ମେସେଜ କଲା ପରେ ମୁଁ ତାକୁ କହିଲି ଆଉ ଆରେ କୋଉଠି ଯେମିତି ଆମେ ମେସେଜ କରୁଛନ୍ତି କୋଉଠିଅଛୁ କଣଅଛୁ ଆମେସେମିତି ଧର ମେସେଜ ଫେସେଜ କରୁଥିଲୁ ହେଲା ତାପରେ ହଠାତ କହୁଛି ଶୁଣନୁ ହେଲା ହଠାତ କହୁଛି ଭୁବନେଶ୍ଵରରୁ ଇଏ କର ସିଏ କର କହିଲି ଇଏ ଏରା ଡିଟେଲସ କେମିତି ଜାଣିଲା ବୁଝୁଚୁତ ମୁଁ ତାକୁ କହିଲି ମାନେ ଏମିତି ଆଁ ନା ବା ଆସିନି । ଆସନି କାଲି ଆଡକୁ ବୋଧେ ଆସିବ ବୋଧେ ଆଉ ।
ତ ସେମତି କଥା ହଉଥିଲି କହିଲି ସାର କେବେ ମିଳିବ କଣ କରିବ ଏମିତି କଥା ହଉଥିଲି ସିଏ କହିଲେ ପରେ ମିଳିବ ବୋଧେ ଆଉ ।
ମଁ ତ ମ୍ୟାଡାମ ଜଣେ ଅଛନ୍ତି ଗାଲୁ ମାରୁଛନ୍ତି ଖାଲି ।
ହଁ
ଆମର ତ ଜଣେ ମ୍ୟାଡ଼ାମ ଗାଲୁ ମାରୁଚନ୍ତି।
ହୁଁ ହୁଁ ସେ ବହୁତ ପ୍ରାଇଭେଟ କମ୍ପାନୀ ନା ତ ଲେଟ୍ କରୁଚନ୍ତି ଜାଣିସୁଣି କି ଆଉ ।
ତାପରେ ନ୍ୟୁ କମ୍ପାନୀଟା
ଚିକୁ ମତେ କହିଲା ଚକୁ କହିଲା ଆସିକି ପଡିଆରେ ବଇଥା ଆଉ ମୁଁ ସାଙ୍ଗେ ସାଙ୍ଗେ ଆଉଛି । ଆଜି କିନ୍ତୁ ପଢିଆରେ ବଢିଆ ପବନ ପିଟୁଛି ସତ କଥା ମଜା ଲାଗୁଛି । ଆଗରୁ ଏତେ ପବନ ହୁଏନି ଆଜି ଏ ଚାରି ପାଞ୍ଚ ଜଣ ଏକାଠି ଯାଇଛନ୍ତି ଗିଲ ଗପୁଛନ୍ତି ଗହିଲ ବଢିଆ ପବନ ହଉଛି ହେଲା ତ ଚିକୁ ମତେ ବସେଇ ଦେଇକି ନିଜେ କୁଆଡେ ଗଲା ।
ହୁଁ ।
ଏପ ତ ମତେ ବସେଇଛି କହୁଛି ମୁଁ ଆମ ଝୁଅକୁ ଆଣିବି ୟାକୁ ଆଣିବି ତାକୁ ଆଣିବି ଗଲା ଗୋଟେ ବାହାନା ମାରିଦେଇକି ମୁଁ ଗଲା ଏକା ବଇଛି ।
ମୁଁ ଜାଣିଛି ବା ସେମିତିଆ ଲୋକଙ୍କୁ ସବୁ ସେଇଥିପାଇଁ ମୁଁ ସାଙ୍ଗ ପାଇଁନି ସେମାନେ କଣ କହିଲ ସାଙ୍ଗ ଗୁଡ଼େ ଭାବିକି ତା ଉଠେଇକି ଫାଇଦା ଉଠେ
ଆଉ କଣ ମୁଁ ବାସ ସେଆ କହୁଛି ଆରେ ଗୋଟେ ବେକାର ଜିନିଷ କୁ କଣ ଦେଖୁନୁ ତୁ ତ ଏ ତତେ ଆମେ ତୋର ମୋର କଥା ହେଇଥିଲୁ କି ନାଇଁ ଆମେ ବ୍ୟାଟ ଟା ଆଣିବାନି ହେଲା ତାର ମୋର କଥା ହେଲୁ ତୁ ଭାଇ ଦୀପ୍ତି ଭାଇ କଥାରେ ପ ବ୍ୟାଟ ଆଣିବାର ମାନେ କଣ? ତୁ ଆଜି ଖେଳିଲୁ ତୁ ଆଜି ଖେଳିଲୁ ତୋତେ କଣ ମିଳିଲା?
ମୁଁ ତ ସେଥି ମୁଁ ଫାଷ୍ଟ ଫାଷ୍ଟ ଖେଳିଲିି ବସିଗଲି ।
ଆ ସେଇଆ ତ ମୁଁ କହୁଛି ମାନେ ଯଦି ଆମେ ଖେଳୁଛେ ଯଦି ଆମକୁ କିଛି ଆଁ ଆରେ ସେଇ କଥା ତ ସେଇ କଥା ତ ମୁଁ ବି ସେ କହିବାକୁ ଚାହୁଁଛି କଣ ପାଇଁ ଆଣିଲା ବୁଝୁଛୁ ତ
ଏଇ ତ ଏଇ ଅବାଗିଆ କଥା ଆମେ ଆଣୁ ଆମେ କିଛି କ ମୁଁ ଦେଖୁଛ ମତେ ପଚାରୁଛନ୍ତି ମୁଁ କିହିବି ଭାଇ ମୁଁ ଜାଣିନି ମୋ ବ୍ୟାଇଟ ନୁହଁ ସି କାହିଁ ତାର ଆବୁଡ଼ା ପଡିଲା?
ଭ ସିଏ ମାନେ ମାନେ କହନ୍ତି ବା ସିଏ ତାଙ୍କ ଘରେ ମାନେ ଯୋଉ ଯାଇକି ବାସୁ ସାଇରେ
ମାନେ ସିଏ ହାସୁଆସାଇ ଯାଇକି ଆଣିଲା ଏତେ ଜଲ୍ଦି କେମ୍ତି ଆସିଲା ତାହଲେ
ସେ ବା ବାଇକ ଯାଇଥିଲେ ଆଉ ପୁଣି ତ ଉଡେଇକି ଯାଇଥିବ ଉଡେଇକି ଯାଇଥିବ ଏଠି ନଥିଲା ବାସୁ ସାଇ ଯାଇଥିଲା ।
ଭଗବାନ ।
ମସ୍ତନୀ ସି କିଛି ସି ପାଇଛି ଆଛା ସି ପାଇଛି କିଛି ହଉ ।
ତୁ ଯୋଟା ଖାଉଛୁ ନା ତଳେ ପକା ଏମିତି ଅଳିଆ ମଳିଆ କରନା । ଆସୁନୁ ଆମକୁ କାଟିକି ଦେଇନଥିଲି ଖାଇବାକୁ। ହୁଁ।
ହ୍ୟାଲୋ ହଁ ତାପରେ ମୁଁ ଯାଇକି ସେଆ କହିଲି ହେଲା ମୁଁ କହିଲି ଆରେ ଚିକୁ ତୁ ଆଣୁନୁ। କଣ ଇଏ ସିଏ ନା ହେଲା ଟିକେ ରହିଥା ତ ସେଆ କହିଲି କହିଲା ରହିଥା ଆଉ ମୁଁ ଆଉଛି ଏଇଠୁ ଆଉଛି ଏଇଠୁ କହିକି ଯାଇଛି ମୁଁ ଗଲା ବଇଚି।
ଆମ ମାଙ୍କଡ଼ ଗୁଡ଼ାକ
କାଢିବା ପୁଣି ଆଉ। ମୁଁ ବୁଲିବ ତାକୁ ସେ ମୁଁ ତାକୁ ସେ କହୁଛି ଇଆଡେ ନାଇଁ ଆନା । ନାନା ନାଇଁ ଆମେ ଆଣିବୁ। ସେପଟେ ତର ତମେ ତ ସବୁ ଆଣୁଛ । ବ୍ୟାଟ ତ ଆଣୁଛ ତାପରେ ସେ କଳାଷ୍ଟମ୍ ବି ଅଛି ବ୍ୟାଟ ଆଣୁଛ ଷ୍ଟମଟା କାଇ ଆଣିବନି ତମେ ହେଲା ମୁଁ ତାକୁ ଏମତି କହିଲା ବେଳୁ ସେ ଏୟା କହୁଛି। କଣ ତାକୁ କହିବୁ କହ ନା ଷ୍ଟମ୍ପ ଆଣୁଛି ନା ବ୍ୟାଟ ଆଣୁଛି । ହଁ କିସ। ପ୍ରଥମୀ ତ ସବୁ ଜାକ ଚିକୁ କାଟୁଛି ଆଉ କିଛିନାହିଁ ।
ହୁଁ।
ତୁ ଗୋଟେ କଥା କହୁନୁ ଗୋଟେ ପିଲାଟାକୁ ଧର ଏଇନା ଆମେ ମନା କରିବା ନାଇଁ ଚିକୁ ତୁ ଆଣନା ଆଉ ତୁ ବାଷ୍ପ ଖାଇ ନେଇଯା ଭାଇ ତୁ ବାଇକ ରେ ବସିକି ଏକାଥରେ ବାଷ୍ପ ଗାଇ ଯାଙ୍କେ ପଳେଇଲୁ । ହଁ ଗୋଟେ ଗୋଟେ ବୁଦ୍ଧି ସୁଦ୍ଧି ଗୋଟେ ପିଲାଙ୍କର ଗୋଟେ କିଛି ଚାଲିଛି ନା ସେତିକି ନାହିଁ।
କିଡେ ବାହାନା ବନେଇଥାନ୍ତେ।
ମୁଁ ତ ସେଇା କହୁଛି ମୋ ପାଖରେ ବସିଥିଲା କହିଲେ କଣ କରିବା କିରେ ମୁଁ କହିଲି କିଛି କରିବାର ନାହିଁ। ଟେଟାଲ ଉପରେ ଗୋଟା ହଁ ଆରେ ସେଇ ପା ମୋ ପାଖ ପାଖରେ ଯେତେବେଳେ ବସିିଥିଲା ମୁଁ ତ କହିଲି ଗୋଟେ ମୁଣ୍ଡରୁ କହି ଭାଇ ଟୋଟାଲ ବାହାନା ମାରେ କହ ମୁଁ ନାହିଁ ରଞ୍ଜନ ପାଖରେ ଅଛି ରଞ୍ଜନ ଫୋନ ଲାଗୁନି। ହେଲା କଥା ସହିଲା ଲଗଉଥାନ୍ତୁ ଗୋଟେ ଆଡୁ ସିଆଡୁ ନମ୍ବର ଗୋଟେ ଦେଇଦବୁ ସେ ତାଙ୍କୁ ଲଗଉଥାନ୍ତୁ ଯହା ସହିତ କଥା ହେବା କଥା ହୁଅନ୍ତୁ ହେଲା ଏମିତି ତାଙ୍କୁ କହିଲି ନା ନାଇଁ ସେମିତି କେମିତି ହବ ମତେ ଟିକ ବାଧ୍ୟ କରୁଛନ୍ତି ଭାଇ ତୁ ଗୋଟେ ସିଚୁଏସନ ହାଣ୍ଡେଲ। କରିପାରୁନୁ ଭାଇ ଆଗକୁ ଗଲେ ଆଗକୁ ଗଲେ ପ୍ରେସର କେମତି ହାଣ୍ଡେଲେ କରିବି? ମୁଁ ତ ସେଇଆ କହିଲି । ନାଇଁ ମୁଁ କଣ ଶୁଣୁନୁ ।
ତୋ ପାଇଁ ମୁଣ୍ଡ ଅଛି ତୁ କଣ ଖାଉଛୁ ଏଟା ।
ହ୍ୟାଲୋ।
ନରେନ୍ଦ୍ର ଭାଇ। ହଉ। ଆଣିବୁ ହଁ ହୁଁ।
ହୁଁ ନାଇଁ ମୁଁ କଣ ଖରାପ କହିଲି ମୁଁ କହିଲି ତୁ ତ ଏମତି ସିଚୁଏସନ ହାଣ୍ଡେଲେ କରିପାରୁନୁ। ଆଗକୁ ଗଲେ ମାନେ ସେ ଇଏ କେମିତି ହାଣ୍ଡେଲ କରିବୁ ପ୍ରେସର ହାଣ୍ଡେଲ କେମିତି କରିବୁ ତ ସେ କହୁଚି ଭାଇ ନାଇଁ ଯା ଯା ନାଇଁ ନାଇଁ ଆମେ ଖେଳିବା । କ୍ରିକେଟ୍ ଖେଳିବା ବ୍ୟାଟ ତମର ବଲ୍ ୟେ ଯେତେବେଳେ ଯାହା ଦରକକାର ଭାଇ ଇଏ ଗଦେଇ ଦଉଛି ଭରା ଅଛି ତା ପାଖରେ ଆଉ ସେ ଭୋଇ ସାହି ଲୋକମାନେ ବି ଆୁଠୁ ଭଲ ଦଉଛନ୍ତି ଭାଇ ଆୁଠୁ ଭଲ ହେଇଥାନ୍ତେ ସେ ଗେଡୁକୁ ହେଲେ ବ୍ୟାଟ୍ ଦେଇ ଦେଇଥାନ୍ତେ ସେ ଗେଡୁ ହେଲେ ଆସିନଥାନ୍ତେ। ଭାଇ ତା ମୁଣ୍ଡରେ ନଣ୍ଡା ମୁଣ୍ଡରେ ଯାହାହଲେ ଠିକ ଟିକେ ବୁଦ୍ଧି ଅଛି କି ସେଟା ମୋଟା ପେଟରେ ଜମା ବୁଦ୍ଧି ନାହିଁ କୋଉଠୁ କାହିଁ ପଣି ଯାଉଛି ସେଟା ବାସବା ଖାଇଲେ ତାକୁ ଡାକି ଦଉଛନ୍ତି ପଳେଇ ଯାଉଛି ଖାଲି ଖେଳିବାକୁ ନହେଲେ ଆଉ କିଛି କାମ ଧନ୍ଦା ନାହିଁ ଆଉ । ଏନା କଣ କହୁଥିଲୁ ଖାଉଥିଲୁ ବୋଧେ ହଁ ସେଇଆ ମତେ ବସେଇ ଦେଇଛି ଦେଖୁନୁ ମୁଁ ମୋର ଘରେ ଥିଲି ମତେ ଡାକୁଛି କହୁଛି ନାଇଁ ତୁ ପଡିଆକୁ ଆସେ ଆଉ ପଡିଆରେ ଏଇଠି ଆସିି କ କଥାବାର୍ତ୍ତା ହେବା ଏଇଠି ଆସି କ୍ୟାରମ ଖେଳିବା ମତେ ଏମିତି କ ଡାକୁଛି ଆରେ ମୁଁ ମୁଁ ପଡିଆକୁ ଆଇଲା ବେଳକୁ ନାଁ କଣ ନାଁ ମୁଁ ଝିଅକୁ ଛାଡିବକୁ ଏମିତି କହିକି ଯାଇଛି କଣ କହିବୁ କହ ଆ ସତରେ ଗୋଟେ ଫାଲତୁ ପିଲାଟ ଗୋଟ ମତେ ଚିଡା ନାଗୁଛି ଆଡେ ଏକା ବସିଛି ଗୋଟେ କେହି ନାହାନ୍ତି ମତେ ଗୋଟେ ବସେଇ ଦେଇକି ନିଜେ ଯାଇଛି । ମୁଁ ଏଇନା ଫୋନ କରି ତାକୁ ପଚାରିବି ନା ଆ ଯଦି ତୋର ଯିବାର ଥିଲା ତୁ ମତେ କଣ ପାଇଁ ଡାକୁୁଥିଲୁ ମୁଁ କଣ ପାଇଁ ଆସିିକ ବସିବି ଏଠି ତାକୁ ବି ସେଆ କହିଲି ମୁଁ ।
କଣ ହେଲା?
ଏୟା କଥା ଭାଇ ତାପରେ ବି ସକାଳେ ସକାଳେ ଯେମିତି କଲେଜ ଗଲାବେଳେ କଲେଜ ଗଲାବେଳେ ମୋତେ କହୁଛି ଆରେ କେତେବେଳେ ଯିବା କି ମୁଁ କହିଲି ନଅଟା ବେଳେ ଯିବା ଆମର କଥା ହେଇଥିଲେ କି ଆମେ ବ ବସ ରେ ଯିବା ବୋଲି । ହେଲା ବସ ରେ ଯ ଯିବା ଭଳି କଥା ହେଇଥିଲା ତ ଭାଇ ମୁଁ ବସଷ୍ଟାଣ୍ଡ ରେ ଛିଡା ହେଇଛି ଇଏ ଗାଡି ଫାଡି ଧରି ମୋ ଘର ଘର କତିରେ ଆସି ପହଞ୍ଚିଲେ ଆରେ ମୁଁ କହିଲି ଘର କତିକି କାଇଁ ଯାଇଛୁ ନା ଆମେ ଗାଡିରେ ଯିବା ଭାଇ ତୁ ନିଜେ ଭାବୁିଲୁ ଗୋଟେ ସ୍କୁଟିରେ ତିନି ଜଣ ବସିବା ପୁଣି ତିନି ଜଣ ଆମେ ତିନିଟା ପୁଣି ମୋଟା ମୋଟା ଚିକୁତ ଦେଖିଚୁ ଯୋଉ ଭଳିଆ ମୋଟା ତାର ଆଉ ଗୋଟେ ସାଙ୍ଗ ଅଛି ତା ସାଙ୍ଗ ନାମ ହେଉଛି ଯନ୍ମେଜୟ ହେଲା ସିଏ ବି ଭାଇ ଆଠ ରୁ ବି ମୋଟା ତାପରେ ମୁଁ ତ ଅଛି। ଏଇ ମୋଟା ନହେଲେ ବି ଟିକେ ମାନେ ହେ ବି ଅଛି ହେଲା ଭାଇ ତିନି ଜଣ ଗୋଟେ ସ୍କୁଟିରେ ଭାଇ ସ୍କୁଟି ଖାଲି କଁ କଁ ହଉଥିଲା ଭାଇ ଯୋଉ ମାନେ ବେକାର ଲାଗୁଥିଲା କହନି କହନି ସେଇଥିରେ ବସିକି ଆମେ ତିନି ଜଣ ଗଲୁ କଲେ କଲେଜ ଯାଇକି କ୍ଲାସ କରିକି ଆଇଲୁ ମ ସବୁଠାରୁ ଫାଲତୁ ଜିନିଷ ଗୋଟା ବେକାର ଜିନିଷ ଆରେ ତୁ ଯଦି ଭାଇ ଏତେ ଥର କଂଜେଷ୍ଟେଡ ଥିଲା ତ ସ୍କୁଟିରେ ମାନେ ଅକଳିଆ ହଉଥିଲା ତାହେଲେ ଆମେ ବସରେ ଆରାମ ଯାଇଥାନ୍ତେ। ଆରାମସେ ଆଇଥାନ୍ତେ ଆରାମସେ ଆଇଥାନ୍ତେ ତାପରେ ଆମର ବି ଏପଡୁ ଚବିଶ ନମ୍ବର ଏସି ବସ୍ ବି ଚାଲୁଛି ଯୋଉ ମୋ ବସ ନା ମୋ ବସ ନୁହଁ ତା ନାଁ ଚେଞ୍ଜ କରିଛନ୍ତି କଣ ଆମ ବସ ନା କଣ। ହେଲା ଏସି ବସ ଚାଲୁଛି ଆରାମସେ ଆଇଥାନ୍ତେ ଆରାମସେ ଆଇଥାନ୍ତେ ଭାଇ କିଛି କୁହାକୁହି ନାହିଁ ହଠାତ୍ କିନା ଗାଡି ଆଣିଲା ଗାଡି ଆସି ମତେ ଡାକୁଚି କହୁଛି ନାଇଁ ନାଇଁ ନାଇଁ ଚାଲେ ଚାଲ ଗାଡିରେ ଯିବା ଶୀଘ୍ର ଆସିବା ତାପରେ ହଁ ତୁ ଯାଇ କଲେଜ ଯାଇ କ୍ଳାସ କରିଥାନ୍ତୁ କଲେଜରେ ଯାଇ ସେ କ୍ଲାସ କରୁନୁ କଲେଜରେ କ୍ଲାସ କରୁନି ମତେ ହଇରାଣ କରୁଛି। ମତେ କହୁଛି ନାହିଁ ଆ ଷ୍ଟେଡ଼ିଅମ ଫ୍ରି ଫାୟାର ଖେଳିବା ଆରେ ଭାଇ ତୁ ଭଲସେ ଜାଣିଛୁ କି ମତେ ଫ୍ରି ଫାୟାର ଖେଳ ଆସେନି ନା ନାଇଁ ନାଇଁ ଫ୍ରି ଫାୟାର ଖେଳିବା ଆସେ କଷ୍ଟମ ଖେଳିଆ ଇଏ ଖେଳିଆ ସିଏ ଖେଳିବା। ଭାଇ ଇଆଡୁ ସିଆଡୁ ଭାଇ ମୁ ତ ମୁଣ୍ଡ ଫୁଣ୍ଡ ପାଗଳା କରୁଛି।
ହୁଁ,
ହେଲା ମୁଁ ଯାଇ ସେ ଫି ଫେୟାର ଫି ଫେୟାର ଯାଇକି ଦେଖି ସେତେବେେଳକୁ ଶୀତରେ ମତେ ହରଇ ଦେଇ ଗଲା ସେ ସେରେ ଡେଉଛି ଆରେ ଭାଇ ମତେ ହରଇକି ଲାଭ କଣ ଭାଇ ଯିଏ ଭଲ ଖେଳୁଛନ୍ତି ତାକୁ ତ ହରା ଭାଇ ତାକୁ ଜାଣିଛ ନାଇଁ ମୁଁ ମତେ କହିଲା ତମ ଗାଁରେ କିଏ ଭଲ ଗାଁରେ ଦେଖ ଫ୍ରି ଫାୟାର୍ କୁଳିଆ ଖେଳନ୍ତି ସିଏ ଭାଇ ମାନେ ଛୋଟ ଛୋଟ ଚେଙ୍ଗଡ଼ା ଚେଙ୍ଗଡ଼ା ଜାଣିଛୁ ତାଙ୍କ ବାପା ବୋଉ ଙ୍କଠୁ ଫୋନ୍ ଫାନ୍ ନେଇକି ସବୁ ଛାତ ଉପଠ ପଳେଇ ତାଙ୍କ ଫି ଫାର ଖେଳିଲେ ହେଲା ମତେ ଥର କହିଲା ଆଉ ସାଙ୍ଗ ସାଥି ଡାକେ ତାଙ୍କ ମିଶିକି ଫି ଫାର ଖେଳ ଏମତି ଆଉ ଭାଇ ମୁଁ ଡାକିଲି ଭାଇ ଜିରୋ ସେକେଣ୍ଡ ରେ ହରେଇ ଦେଲେ। ମାନିବାକୁ ପଡିବ ମାନେ ଏତେ ଖରାପ ଖେଳୁଛି କହନି କହନି ସେଥିରେ ଭାଇ ମତେ ତ ଜମା ଜଣା ନାହିଁ ମୁଁ କଣ କହିବି ହେଇପାରେ ଖେଳିବା ଆଗରୁ ମତେ କହୁଛି ନାଇଁ ଆ ସେ ଖେଳଆ ଇଏ କରିବା ସେ କରିବା। ତାପରେ ହାରିଲା ମତେ ହରଇ ଦେଇଛି ସେଇଥିରେ ଡେଇଁ ହଉଛି ନାଇଁ ମୁଁ ହରେଇଛି ହରେଇଛି କହିକି ଆଉ ମହାନ ଗାଲୁଆ ମହାନ ଗାଲୁଆ ପ୍ରକୃତି ଛାଡିବନି। ଆଉ କଣ ଆରେ ଭାଇ ତୋର ଯଦି ହଁ ଯିବି ତାର ନଥିଲା ତୁ ମତେ କାଇଁ ଡାକୁଥିଲୁ।
ଦିନଟା ନେଇ ଚ
ଏକରେ ତ ମତେ ଡାକୁଚି ମତେ ଡାକୁଛି ପୁଣି ମତେ
ହୁଁ ରହୁନୁ ହୁଁ ହୁଁ ହଁ ହଁ।
ମୁଁ କହିଲି ଯାଇ ଦୋକାନରେ ବସି ଯାଇଥିବ ମୁଁ କଣ ଜାଣିନି ହେଲା ଏଇଭଳିଆ ସବୁ ଜିନିଷ ଆଉ। ମାନେ ପ୍ରିଣ୍ଟ କରିବାକୁ ଯାଉଥିକ ଆଁ
ଏମିତି ବେଳେ ସ ସେ ସାଙ୍ଗ ହଉନି ସେ
ହଁ ଭାଇ ଭାଇ ଚିଡ଼ା ଲାଗୁଛି ଯିବା ଗୋଟେ କଣ ଗୋଟେ ତୋର ଯଦି ଭାଇ କଲେଜରେ କ୍ଲାସ କରିବାର ନାହିଁ ତ ଡାକୁଛି ତାହେଲେ ମତେ କଣ ପାଇଁ?
କଣ ପିଠି ପିଠି ପିଠି ଦୋଉନୁ ଦିଟା।
ଅଯଥାରେ ଅଯଥାରେ ଭାଇ
ଆଚ୍ଛା ଯୋଉ । ଆମେ ଯୋଉ କଣ୍ଟ୍ରାକ୍ଟରଙ୍କ ପାଇଁ ଯାଇଥିଲେ ଆମର ଯୋଉ ହେଇଥିଲା ଅଢେଇଲକ୍ଷ । ମୋର ତମର ହେଇଥିଲା କେତେ ସତ । ସେଟା ଆସିବ କି ନା ବ୍ଲକ୍ ହେଇଗଲା ପେମେଣ୍ଟ ଟା?
ଯାଉ ସେ ଛାଡ। ଛାଡ ସେତେବେଳେ ଆଉ କେତେବେଳେ ପଛରେ କଥା ହେବା ବହୁତ ଟାଇମ୍ ହୋଇଗଲାଣି ରହୁଛି ଆଁ। ହଁ ହୋଉ।